ହ୍ୟାଲୋ।
ହଁ ମୋ ଭୟସ ଶିଭୁଛି?
ଆଜ୍ଞା ଶୁଭୁଚି। ଆପଣଙ୍କୁ ଶୁଭୁଛି?
ହଁ ହଁ ମତେ ପୁରା କ୍ଲିୟର ଶୁବୁଚି।
ଛା ନମସ୍କାର।
ହଁ ପ୍ରଣାମ ପ୍ରଣାମ।
ଆପଣ କୋଉଠୁ କହୁଥିଲେ?
ଆ ମୁଁ ବଡଗଡରୁ କହୁଥିଲି।
ଓହୋ।
ହଁ।
ଆପଣଙ୍କ ନାଁ ଟା କଣ?
ଆ ମୋ ନାଁ ସଂସିତା ବେହେରା।
ଆଚ୍ଛା।
ଆଉ ଆପଣଙ୍କ ନା?
ମୋ ନା ଆଲିସା ଦାସ।
ଆଛା। ତ ଆପଣ କୋଉଠି ରହୁଚନ୍ତି?
ମୁଁ ସୁନ୍ଦରପଦା ଠି ରହୁଚି।
ଆଛା ଆଉ ତାହେଲେ କଣ କରନ୍ତି?
ଏବେ ତ ମୋର ବର୍ତ୍ତମାନ ଦ୍ଵାଦଶ ପରୀକ୍ଷା ଦେଇଛି।
ଆଉ ତାପରେ
ତାପରେ ଏବେ ସରିଚି ପରୀକ୍ଷା ସରିଚି। ଅ ପରୀକ୍ଷା ଫଳ ବି ଆସି ସାରିଚି। ଏବେ ମୁଁ ହୋଟେଲ ମ୍ୟାନେଜମେଣ୍ଟ ପାଇଁ କି ଆଡମିସନ କରିଚି।
ଆଚ୍ଛା, ତାହଲେ ଜୀବନର ଲକ୍ଷ୍ୟ ହଉଛି ମାନେ ହୋଟେଲ ମାନେଜମେଣ୍ଟ କରିବାର।
ଆଜ୍ଞା।
ହୁଁ, ମାନେ ବହୁତ ଭଲ ଲକ୍ଷ୍ୟ ରଖିଛନ୍ତି ଶୁଣିକି ଖୁସି ଲାଗିଲା।
ଧନ୍ୟବାଦ। ଆପଣ ଏବେ କଣ କରୁଚନ୍ତି କଣ ପଢୁଚନ୍ତି?
ଅ ଯେମିତି ଆପଣ କହିଲେ କି, ଆପଣ ଦ୍ଵାଦଶ ପରୀକ୍ଷା ଦେଇଚନ୍ତି ତ ସେମିତି ମୋର ବି ଦ୍ଵାଦଶ ପରୀକ୍ଷା ସରିଚି ଫଳ ବି ସବୁ ବାହାରି ସାରିଛି। ଆଉ ମୁଁ ତ ଏବେ ରମା ଦେବୀ କଲେଜରେ ଆଡମିସନ କରିଛି ତ ମତେ ସୋସିଓଲୋଜି ଅନର୍ସ ନେଇକି ପଢିବାର ଅଛି।
ଓହୋ ଆପଣ ତାହେଲେ ପ୍ଲସ୍ ଥ୍ରୀ କରିବେ।
ହଁ, ମୁଁ ପ୍ଲସ୍ ଥ୍ରୀ କରିବି।
ଆଛା ପ୍ଲସ୍ ଥ୍ରୀ ପରେ ତାପରେ କଣ କରିବେ ବୋଲି ଭାବିଚନ୍ତି?
ପ୍ଲସ୍ ଥ୍ରୀ ପରେ ମୁଁ ଭାବିଚି ଗୋଟେ ଡିଜାଇନିଂ କୋର୍ସ କରିବି। ଯେହେତୁ ମୋର ଚି ତ୍ରରେ ଭଲ କୌଶଳତା ଅଛି ତ ସେଥିପାଇଁ।
ନା ଏଇତ ବୋହୁତ ବଢିଆ କଥା।
ହୁଁ ଧନ୍ୟବାଦ।
ଆଉ ଆଜି କଣ ଖାଇଚନ୍ତି?
ଆଜି ତ ଘରେ ରୋଷେଇ ହେଇଥିଲା ଭାତ, ଡାଲି ଚିଙ୍ଗୁଡି ଘାଣ୍ଟ ଆଉ ଆଉ କଣ ଆଉ ଅଣ୍ଡା ହେଇଥିଲା। ଯେହେତୁ ମୁଁ ଚିଙ୍ଗୁଡି ଖାଏନି ତ ମୁଁ ଭାତ, ଡାଲି, ଅଣ୍ଡା ହିଁ ଖାଇଲି। ହଁ ଆଉ ଆପଣଙ୍କ ଘରେ ଆଜି କଣ ରୋଷେଇ ହେଇଛଚ?
ଆମ ଘରେ ବି ଆମିଷ ରୋଷେଇ ହେଇଚି। ଭା
ଆଚ୍ଛା।
ଆଉ ମାଛ ତରକାରୀ ଆଉ ଡାଲି।
ତାହେଲେ ପାଖାପାଖି ପ୍ରାୟତଃ ସେମ ଖାଦ୍ୟ ହେଇଚି ଆମ ଘରେ ଆଉ।
ହୁଁ ଆଜ୍ଞା, ଆଜି ଯେହେତୁ ଅ ଆଇଁଷ ବାର ଅଛି। ସେଥିପାଇଁ କି
ଆଚ୍ଛା।
ସକାଳୁ କଣ ହେଇଚି କେଜାଣି ମୋ ତଣ୍ଟି ବୋହୁତ କାଟୁଚି ମତେ କାଶ ହୋଉଚି ଖାଲି ସକାଳୁ।
ଓହୋ ତାହେଲେ ଏଇ ପାଗ ଯୋଉ ଉ ବାରମ୍ବାର ବଦଳୁଚି ସେ ଥିପାଇଁ ବୋଧେ ଆପଣଙ୍କ ଦେହ ଟିକେ ଖରାପ ହେଇଯାଇଚି। ଜର କି ଥଣ୍ଡା ହବ ବୋଧେ ମୋର ବି ଏବେ କିଛି ଦେହ ଖରାପ ଥିଲା କିଛି ଦିନରୁ। ମୋର ଏବେ ଟିକେ ଟିକେ ଭଲ ହେଇଚି ଖାଲି ଟିକେ କଫ ଜମି ଯାଇଚି। ଗଳାରେ ନହେଲେ ଆଉ ଭଲ ହେଇଗଲାଣି ଧୀରେ ଧୀରେ।
ଆଚ୍ଛା ତାହେଲେ ମୋ ଛୋଟ ଭାଇର ବି ଏମିତି ଦେହ ହିଁ ଖରାପ ହେଇଥିଲା। ମାନେ ତାର ବି ମଝିରେ ଏମିତି ଛାତିରେ କଫ ଜମି ହେଇଥିଲେ ଯେ ତା ଦେହ ବି ବୋହୁତ ଅସୁ-ଅସୁସ୍ଥ ଥିଲା।
ଓହୋ ଏଇ ପାଗ ଏତେ ବଦଳୁଚି ଏବେ ବିଲକୁଲ ବି ଠିକ୍ ନାହିଁ। ସେଥିପାଇଁ ଏତେ ରୋଗ ହୋଉଚି ସମସ୍ତଙ୍କୁ।
ହଁ ସେଇୟା ହେଇଥିବ। ଏଇ ଗଳା ଏତେ କାଟୁଚି ଯେ ମାନେ କିଛି ଖାଇବାକୁ ମତେ ଭଲ ହିଁ ଲାଗୁନି। ତ ମତେ ଜମାରୁ ବି ଆଜି ଦିନ ସାରା କିଛି ଭଲ ଲାଗୁନି।
ଆପଣ ନହେଲେ ଆ ଲୁଣ ଆଉ ଗରମ ପାଣିରେ ଟିକେ ଗାର୍ଗେଲିଂ କରିଦିଅନ୍ତୁ।
ଆଚ୍ଛା ତ ଲୁଣ ପାଣିରେ କୁଳକୁଚା କରିବାକୁ କୋହୁଚନ୍ତି।
ଆଜ୍ଞା ଆଜ୍ଞା ସେଇଟା ତଣ୍ଟିରେ ରଖିକି ସେମିତି କଲେ ଟିକେ ଭଲ ଲାଗିବ ଟିକେ କମି ବିି ଯାଏ। ନହେଲେ ରାତିରେ ଆଜ୍ଞା ମୁଁ କହିଲି କି ରାତିରେ ନହେଲେ ଶୋଇ ପାରିବେନି ବହୁତ ଅଧିକ ଦର-ଦରଜ ହେଇଯିବ।
ହଁ ସେଇଟା ଠିକ୍ କହିଲେ ମାନେ ମୋର ଏମିତି ଦର୍ଜ ହୋଉଚି ବୋଲି ମାନେ ମୁଁ କେତେବେଳେ ମାନେ ଭୁଲିି ହିଁ ଯାଉଚି ମତେ ଗରମ ପାଣିକୁ ଲୁଣ ନେଇକି କୁଳକୁଜା କରିବାର ଅ ଛି ବୋଲି ବୋଧେ ମୁଁ ଏମିତି ଭୁଲି ଯାଉଚି ବୋଲି ଏମିତି ଭୋଗୁଚି ଆଉ।
ହଁ। ଆପଣ ସେଇଟା କରନ୍ତୁ ନହେଲେ ମେଡିସିନ ବି ମିଳୁଚି ମେଡିସିନ ବି ଖାଇଦେବେ।
ହଁ ମେଡିସିନ ତ ଖାଇନେବି। କିନ୍ତୁ ଏତେ ବି ମାନେ ଉ ଗଭୀର ରୋଗ ହେଇନିନା ତ ମୁଁ ଏମିତି କି ଖାଲି ଟାରେ ମେଡିସିନ ଖାଇକି
ହଁ ହଁ ଏଟା ବି ଠିକ୍ କଥା, ହଁ ଏଟା ବି ଠିକ କଥା।
ସେ। ଆଉ ଆପଣଙ୍କୁ କୁକୁର ଭଲ ଲାଗେ ନା ବିଲେଇ ଭଲ ଲାଗେ?
ମତେ ସବୁ ପଶୁ ଭଲ ଲାଗନ୍ତି।
ଆରେ ବା ମୋ ମନର କଥା କହିଦେଲେ ଆଉ ମ କେତେ ଲୋକ ଥାଆନ୍ତି ନା ଯାହା ମାନେ ସେମାନଙ୍କୁ କୁକୁର ଭଲ ଲାଗିଲେ ବିଲେଇ ଭଲ ଲାଗନ୍ତିନି ବିଲେଇ ଭଲ ଲାଗିଲେ କୁକୁର ଭଲ ଲାଗ ନ୍ତିନି ନହେଲେ ମୂଳରୁ ଦିଟା କ ହିଁ ଭଲ ଲାଗନ୍ତିନି।
ହଁ, ମତେ କିନ୍ତୁ ସବୁ ପଶୁ ଭଲ ଲାଗନ୍ତି।
ହଁ। ନିହାତି ସବୁ ପଶୁ ମାନଙ୍କୁ ଭଲ ପାଇବା ଦବା କଥା ସେମାନେ ବହୁତ ଭଲ।
ହଁ।
ତ ଏମିତିଆ କୌଣସି ପଶୁ ଅଛନ୍ତି ଯାହା କୁ ନିଜ ଘରେ ପାଳିଛନ୍ତି?
ହଁ ଆମ ଘରେ ଏବେ ପାଇଁ କିି ତ ବର୍ତ୍ତମାନ ପାଇଁ କି ତ ଗୋଟେ କୁକୁର ଅଛି। ୟା ପୂର୍ବରୁ ବି ଗୋଟେ କୁକୁର ଥିଲା। ତା ପୂର୍ବରୁ ଯେତେବେଳେ ମୁଁ ଜନ୍ମ ହେଇ ନଥିଲି ସେତେବେଳେ ଗୋଟେ ସେତେବେଳେ ଗୋଟେ ଗୁଣ୍ଡୁଚି ମୂଷା ଆସିକି ମୋ ବାବା ବାପା ବାହାରକୁ ଯାଇଥିଲେ ସଉଦା ଆଣିବା ପାଇଁକା ତ ସିଏ ଆସ ପିଲା ବେଳେ ତାଙ୍କ ସହ ସିଏ ପଳେଇ ଆସିଛି ଘରକୁ। ତ ସେ ବହୁତ ଦିନ ଧରି ଆମ ଘରେ ମଧ୍ୟ ରହିଥିଲା। ତାପରେ ପୁଣି ଆ ଆଉଥରେ ଏମତି ବାବା ଛୋଟ ଛୋଟ ଚଢେଇ ଆଣିକି ବି ମଧ୍ୟ ରଖିଥିଲେ। ସିଏ ବି ଥିଲେ।
ଆରେ ବା ଏଇଟା ତ ବହୁତ ଭଲ କଥା।
ଆଜ୍ଞା।
ମାନେ ଯୋଉ ଗୁଣ୍ଡୁଚି ମୂଷା ଆସିକି ରହିଥିଲେ ସେତେବେଳେ ଆପଣ ଜନ୍ମ ବି ହେଇ ନଥିଲେ?
ନା ସେତେବେଳକୁ ମୁଁ ଜନ୍ମ ହେଇ ନଥିଲି। ଏବେ ଆମର ବର୍ତ୍ତମାନ ଯୋଉ କୁକୁର ଅଛି ୟା ପୂର୍ବରୁୁ ଯୋଉ କୁକୁର ଟି ଥିଲା। ସିଏ ବି ମୋ ବୟସର ହିଁ ହବ। ମୁଁ ଯୋଉ ବର୍ଷ ଜନ୍ମ ହେଇଥିଲି ମୁଁ ଦୁଇ ହଜାର ଆଠ ମସିହାରେ ଜନ୍ମ ହେଇଥିଲି। ସିଏ ମଧ୍ୟ ସେଇ ମସିହାରେ ହିଁ ଆସିଥିଲା ଆମ ଘରକୁ
ଆଚ୍ଛା। ତ ମାନେ ଏମିତି ଦେଖିବାକୁ ଗଲେ ସେ କୁକୁର ଟା ଆପଣଙ୍କୁ ଟି କିଛି ପୂର୍ବରୁ କିଛି ସ କିଛି ମାସ ପୂର୍ବରୁ ହିଁ ଜନ୍ମ ହେଇଥିବ।
ଆଜ୍ଞା ଆଜ୍ଞା।
ହଁ। ଟିକେ ଅପେକ୍ଷା କରିବେ ଦି ମିନିଟ ଜଷ୍ଟ।
ଆଜ୍ଞା।
ହ୍ୟାଲୋ।
ଆଜ୍ଞା।
ହଁ ଆଉ କଣ କୁହନ୍ତୁ?
ଆଉ ଆଜି ଆପଣଙ୍କର ପାଗ ସେପଟେ କେମିତି ଅଛି?
ଆଜି ତ ଦେଖିବାକୁ ଗଲେ ପାଗ ବହୁତି ହିଁ ଭଲ କରିଚି। କଣ କାଲି ରାତି ତିନିଟା ବେଳେ ମୋରସ ହ ହ ହଠାତ୍ କିି ନିଦ ଭାଙ୍ଗିଗଲା ମୁଁ ଆସିକି ଦେଖିଲା ବେଳକୁ ବାହାରେ ପୁରା ବର୍ଷା କାଚୁଚି। ତ ଏମିତି ଦେଖିବାକୁ କଲେ କାଲି ରାତି ସାରା ବର୍ଷା କାଚିଥିବ ଆଉ ସକାଳେ ବି ଯାହା ଟିକେ ଅଳ୍ପ ଅଳ୍ପ ବର୍ଷା ପକେଇଲେ ତାପରେ ଦିନସାରା ବର୍ଷା ପକେଇନି। ତ ଏମିତି ଦେଖିଆକୁ ଗଲେ। ମାନେ ସକାଳୁ ଆଜି କୋହଲା ପାଗ ଅଛି ଖରା ଟୋଟାଲି ଦେଖେଇନି ତ ଆ କି ପାଗ ଟା ବହୁତ ଭଲ ଲାଗୁଚି ମାନେ ଥଣ୍ଡା ଥଣ୍ଡା ପାଗ ଲାଗୁଚି ଭଲ ଲାଗୁଚି।
ମୁଁ କାଲିିରି ରାତି ତିନିଟା ବେଳକୁ ଚେଇଁଥିଲି ଇ ଟିକେ କାମ ଥିଲା କେକ୍ ବନଉ ଥୁଲୁ ମୋ ଦିଦି ଆଉ ମୁଁ ମୋ ଭଉଣୀ ମିଶିକି। ତ ମୁଁ କାଲି ସେତଅଳୁ ଚେଇଁଥିଲି ମୁଁ ତିନିଟା ଏଳକୁ ଶୋଇଲି। ତ ସେତେବେଳେ ବି ମୁଁ ଦେଖିଲି ବର୍ଷା ବା ଷ୍ଟାର୍ଟ ହେଇଗଲା ଜୋରରେ ବର୍ଷା ପକଉଥିଲା ତାପରେ ଶାନ୍ତିରେ ଟିକେ ଶୋଇଲି ଆଉ ଥଣ୍ଡା ଲାଗୁଥିଲା।
ହଁ ମାନେ ଏମିତି କାଲି ରାତିରେ ବର୍ଷା ଟା ପକେଇଲା ବୋଲି ଅ ପାଗଡା ଯେତେ ଯାହା ହେଲେ ବି କୋହଲା ରହିଲା। ଯୋଉଥିପାଇଁ ଉଁ ମାନେ ବେଶୀ ଗରମ ବି ଲାଗୁନି କି ଏସିି ବି ଅନ୍ କରିବାକୁ ପଡୁନି।
ଆଜ୍ଞା ନହେଲେ ଏ କିଛି ଦିନ ପୂର ପୁରୁ ଏତେ ଜୋରରେ ଗରମ ହଉଥିଲା।
ହଁ ମାନେ ଯେମିତି ଗରମ ରୁ ଟିକେ ଶାନ୍ତି ମିଳିଗଲା।
ଆଜ୍ଞା।
ହଁ ହଁ। ଆଉ ଏମିତିଆ କିଛି ଜିନିଷ ଅଛି ଯାହାକୁ ଆପଣ ଖାଇବାକୁ ବହୁତ ପସନ୍ଦ କରନ୍ତି?
ହଁ ମତେ ବ ଅ ଅ ଆମିଷରେ ଖାଇବାକୁ ବିରିୟାନୀ ଖାଇବାକୁ ଭଲ ଲାଗେ ଅଧିକ ତ ଚି କେନ ଖାଇବାକୁ ଭଲ ଲାଗେ ଆଉ ସାଧା ରେ ମତେ ପୁରୀ ଅଭଡା ହେଲା। ଲିଙ୍ଗରାଜ ମନ୍ଦିରର ଅନନ୍ତା ବାସୁଦେବ।
ନାଇଁ ନାଇଁ ନାଇଁ ନାଇଁ ତାକୁ ଅଭଡା ନୁହଁ ତାକୁ ଅବଢା କୁହାଯାଏ।
ହଁ ଅଭଡା ଅବହଡା।
ତାକୁ ଅବଢା କାହିଁକି କୁହାଯାଏ ଜାଣିଛନ୍ତି?
ଉ ନା।
କାରଣର ତା ମାନେ ଯୋଉ ହାଣ୍ଡିରେ ତାକୁ ରନ୍ଧାଯାଏ ତାକୁ କୌଣସି ଅଲଗା ପାତ୍ରକୁ ବଢ଼ା ଯାଏନି ସିଏ ମାନେ ଅବଢା ଅବସ୍ଥାରେ ହିଁ ଯାଇକି ପ୍ରଭୁଙ୍କୁ ପ୍ରସାଦ ଚଢା ଯାଏ ସେଥିପାଇଁ ତାକୁ ଅବଢା କୁହାଯାଏ। ଆଉ ସେଇ ଅବସ୍ଥାରେ ହିଁ ଆସିକି ବିକ୍ରି ହୁଏ। ତ ସେଥିପାଇଁ ଏହାକୁ ଅବଢା କୁଆଯାଏ।
ଆପଣଙ୍କୁ ବୋଧେ ଏସବୁ ଜିନିଷରେ ବହୁତ ଉ ନଲେଜ ଅଛି ବହୁତ ଜ୍ଞାନ ଅଛି ଆପଣଙ୍କୁ
ଜ୍ଞାନ ତ ଏତେ ବି ବେଶୀ ନାହିଁ କିନ୍ତୁ ଏଇଟା ଥରେ ଶ୍ରେଣୀ କକ୍ଷରେ ଆମ ଗୁରୁଜି ଆମକୁ କହିଥିଲେ ତ ମାନେ ଛୋଟବେଳେ ନିହାତି ଷଷ୍ଠ ଶ୍ରେଣୀରେ ମୁଁ ଶୁଣିଥିଲି ଏ କଥା ଟା ତ ସେବେଠୁ ଏଇ କଥା ଟା ମୋ ମନରେ ଲାଖି ଯାଇଛି।
ଓହୋ ବହୁତ ଭଲ କଥା ଆପଣ ପୁରା ଏତେ ଛୋଟ ଛୋଟ କଥା ବି ମନେ ରଖୁଛନ୍ତି ଏତେ ବର୍ଷ ପରେ ମଧ୍ୟ
ଯାଉଛି ମୋର ଟିକେ କାମ ଅଛି ତ ମୁଁ ଫୋନ ରଖିକି ଯାଉଛି ଆମେ ପଛେ କେବେ କଥାହବା।
ଆଜ୍ଞା - ଆଜ୍ଞା।
ହଁ।